ବନ୍ଧୁ ଜୟ ଜଗନ୍ନାଥ। ବନ୍ଧୁ କଣ ବର୍ଷା ଫର୍ଷା ହଉଛି?
ହଁ ହଁ ବର୍ଷା ତ ହଉଛି ଆମେ ମା ଛ ଧରା ଦେଖୁଛୁ ଆଉ। ଆମର ଜଣେ ମ ଆଜ୍ଞା ମୋ ବନ୍ଧୁ ତ ଆଇଛନ୍ତି, ଧ ଡାକିକି ଆଣିଛନ୍ତି ଧରୁଛୁ ଆଉ।
ବନ୍ଧୁ ଜଣ କିଏ କହିଲେ?
ଦେବ୍ ଦେବ୍।
ଦେବ୍ ବନ୍ଧୁ ପୁଣି ଆପଣଙ୍କ ପାଖକୁ ଯାଇଛନ୍ତି?
ଆଜ୍ଞା ଆଜ୍ଞା। ଏତେ ପ୍ରବଳ ମାଛ ଅନ୍ଧୁ ଆଉ ମୁଁ। ଟିକେ ଜୋର ଅଧିକାଂଶ ବର୍ଷା ହେବାରୁ ମୁଁ ଆମ ପାଖ। ମ ସେଇ ଯୋଉଠି ଧରା ହଉଚି ସେ ମନ୍ଦିରରୁ ପାଖରେ। ଉଁ ଉଁ ସେ ମନ୍ଦିର ପାଖକୁ ଆମେ ପଳେଇ ଆସିଛୁ।
ବନ୍ଧୁ ଆମକୁ କିଛି ମାଛ ଦିଅନ୍ତୁ।
ନିଶ୍ଚିନ୍ତ ଆପ କାହିଁକିନା ମୁଁ ଧରେନି ବନ୍ଧୁ କିନ୍ତୁ। ଧରୁଛନ୍ତି ଯୋଉମାନେ ବନ୍ଧୁ ମାନେ କି ବାଇ ମାନେ ମୁଁ ତାଙ୍କୁ କହିବି ନିଶ୍ଚିନ୍ତ। ଆ ଆପଣଙ୍କୁ ଦେବେ ବୋଲି କାହିଁକିନା ଆପଣ ଟିକେ ବର୍ଷା କମିଲେ ଆସନ୍ତୁ।
ନିଶ୍ଚୟ ନିଶ୍ଚୟ ବନ୍ଧୁ ଆମେ ନିଶ୍ଚୟ ଯିବୁ। ବର୍ଷ ବନ୍ଧୁ ଟିକେ ବର୍ଷା ଛାଡିଗଲେ। ଆମେ ନିଶ୍ଚୟ ବୁଲିବାକୁ ଯିବୁ ସେପଟକୁ। କେତେ କଣ ମାଛ ଆମେ ଦେଖିବାକୁ ଯିବୁ ନିଶ୍ଚୟ।
ଆ ଆଉ ବନ୍ଧୁ କଣ ଖାଇବା ପିଇବା ହେଲାଣି?
ବନ୍ଧୁ ଆମେ ତ ଖାଇଥିଲୁ ଗୋଟାଏ ଦିଟା ବେଳେ ଭାତକୁ ମାଛ ତକାରି। ବନ୍ଧୁ ଏବେ ତ ଆଉ କିଛି ଖାଇନୁ।
ହୁଁ।
ଆଉ ଏବେ ତ ଆମେ ସେ ଗୋଟାଏ ବେଳେ ତ ଖାଇଥିଲୁ ମା ଭାତକୁ ମାଛ ତକାରୀ। ଆଉ କିଛି ଏବେ ଖାଇନୁ ଏବେ ଏବେ ଗୋଟେ ସାଧା ପାନ ଖାଇଛୁ ଆଜ୍ଞା।
ଆଜ୍ଞା ଆଜ୍ଞା। କୋଉଠି ଅଛନ୍ତି ଆପଣ?
ବନ୍ଧୁ ଆମେ ଗୋଟେ ମନ୍ଦିର ଆମର ଅଛି ଗାମ ଦେବନ୍ତୀ ମନ୍ଦିର। ଗାଁ ପାଖରେ ଆମେ ସେଇଠି ପାଖରେ ବସିଥିଲୁ।
ଉଁ ନା କହିପାରିବି କି ମନ୍ଦିରର ନାଁ?
ମନ୍ଦିର ମାନେ ଆମ ନା କିଣିକି ମନ୍ଦିର।
ଆଚ୍ଛା, ଆଚ୍ଛା, ଆଛା। ଆଜ୍ଞା, ଆଜ୍ଞା, ଆଜ୍ଞା।
ହୁଁ।
ତା ପାଖରେ ଆଉ କଣ ସବୁ ଭଲ ଭଲ ଜାଗା ଅଛନ୍ତି ଟିକେ କହୁନାଆନ୍ତି? ପାଖରେ ଆଉ କଣ ଅଛି?
ପାଖରେ ବନ୍ଧୁ ଗୋଟେ ବଙ୍ଗଳା ଅଛି ମାନେ ପୁରାତନ କାଳରୁ ଗୋଟେ ବଙ୍ଗଳା ଅଛି ଏଠି। ଆଉ ଗୋଟେ ଆମର ହାଇସ୍‌ ହାଇସ୍କୁଲ ଅଛି ଭୋଉତ୍ ଭୋଉତ୍ ସେଠି ବଣାଟା ବଡ଼ ପଡ଼ିଆ ଅଛି। ଏଠି ଆମେ କିର୍କେଟ ଖେଳୁଥିଲୁ ଆମେ ଛୋଟବେଳେ ସବୁ କିଛି ଏଠି ବନ୍ଧୁ ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ତ ଯୋଉଠି ଅଛି ସେ ମ ଶିବ ମନ୍ଦିର ପାଖରେ। ସେଇଟୁ ଦୂରରେ ଆ ଉଁ ଆ ଆ ଆଜ୍ଞା ସେଶିବ ମନ୍ଦିର ପାଖରେ ଅଛି କାହିଁକିନା ବ ଯେହେତୁ ମୁଁ ଆସିଥିଲି ସେଇଠିକି ମାଛ ଦେଖିବା ପାଇଁ। ଧରା ହଉଥିଲା? ପାଖରେ ଶିବ ମନ୍ଦିର ଟେ ଅଛି ସେଇଠି ମୁଁ ବର୍ତ୍ତମାନ ଠିଆ ହେଇଛି। ଆଉ ଗୋଟେ କଥା ହେଲା ତା ଭଉତ ଟିକେ ଦୂରରେ ପାଁଶ ମିଟରରେ ଆଗରେ ପାଲା ମଣ୍ଡପ ବୋଲି ଅଛି, ସତ୍ୟ ନାରାୟଣଙ୍କର ପାଲା ସେଠି ହୁଏ। ର
ହଁ ବନ୍ଧୁ ହଁ ସେଟା ଆମେ ଶୁଣିଚୁ, ରଜରେ ବହୁତ ପାଲା ହୁଏ। ଆମେ ବି ଯାଇଛୁ ସେଠି ବୁ ଆପଣ ବି ଯାଆନ୍ତି ଦେଖିଚୁ ଆମେ ଆପଣଙ୍କୁ।
ହୁଁ ତାପରେ ସେଇଠି ପାଲା ମଣ୍ଡପ ପାଖରେ ଆଉ ଟେ ବି ସୁନ୍ଦର ମନ୍ଦିରଟେ ଏବେ ନିଶ୍ଚିନ୍ତ ହେଇଚି। ଇଏ ଶନି ମନ୍ଦିର ଟେ, ସେଠି ବହୁତ ମାନେ ତାଙ୍କ ଗ୍ରାମରେ ହଁ ଏ ଜାଗା ବହୁତ ଆପଣ ଜାଣିଥିବେ? ଭଲ ଭଲ ଜାଗା ଅଛି ସେଠି ପାଖରେ। ଆଉ ବନ୍ଧୁ ରଜରେ ଏ ବର୍ଷ କୁଆଡେ କୁଆଡେ ଗଲେ?
ବନ୍ଧୁ ରଜରେତ ଏବର୍ଷ ଆମେ ଖରା ଭୋଉତ୍ ହୋଉଥିଲା ହଉ ତୁ ଆସେ ଆଉ କୁଆଡେ ବେଶୀ କିଛି ଯାଇ ହେଲାନି ତଥାପି ଗୋଟେ ମୁଲ୍ ମିଲନ ବୋଲି ଗୋଟେ ଥିଲାମ ଇ ଆମର ସେ ମନ୍ଦିର ଟାଇପ୍ ର ସେଇଠି ବନ୍ଧୁ ଦି ଦିନ୍‌ ହେଲା ଯାଇକି ରହିଲୁ ସେଇଠି।
ଆଚ୍ଛା ଆଚ୍ଛା ଆଚ୍ଛା କିନ୍ତୁ ବନ୍ଧୁ ମୁଁ ଏବର୍ଷ ବହୁତ୍ ଜାଗା ଟିକେ ବୁଲି ଆସିଲି।
ରନୁ କୁଆଡ଼େ କୁଆଡ଼େ ଆପଣ ଯାଇଥିଲେ ରଜରେ?
ରଜରେ ମୁଁ ଯାଇଥିଲି ଦେଖନ୍ତୁ ଫାଷ୍ଟ କରିକି ଏଁ ଯାଇଥିଲି କୋଉ କହିଲେ ଆ ଆପଣ ଓଳା ଶୁଣି ଜାଣିଥିବେ। ରତ୍ନଗିରି ଉଦୟଗିରି ପୁରାତନ ଜାଗାର ଯୋଉ ମୂର୍ତ୍ତି ସବୁ ତିଆରି ହଉଚି ଅଛି‌।
ହଁ ହଁ ବନ୍ଧୁ ଆମେ ଜାଣିଚୁ।
ହଁ ସେଟିକି ଯାଇଥିଲି ଉଁ ଆଉ ଗୋଟେ କଁ କହିଲେ ଠି ଆପଣ ଶୁଖୁଆ ଖାଇ ମଠରନାମରେ ପ ସି ପର୍ ପର୍ଚିତ୍ ସେଠି ହଁ ସେଟି ଯାଇଥିଲି ଆଉ ଗୋଟେ କଥା ହଉଚି କଁ କହିଲେ?
କଣ କୁହନ୍ତୁ?
ହୁଁ ହାଲୋ।
ହଁ କୁଅନ୍ତୁ?
ଉଁ ହଁ ଯାଇଥିଲୁ ସେଟିକି ବୁଲିବାଲି ଫାଷ୍ଟ ଦିନତ ସେଟି କଟିଲା ସେକେଣ୍ଡ ଦିନ ହଉଚି ଆମେ ଯାଇଥିଲୁ କୋଉଠି କହିଲେ? ଆମର ଉଁ ସେକେଣ୍ଡ ଦିନ
ଆଜ୍ଞା।
ସେକେଣ୍ଡ ଦିନ ତ ଯାଇଥିଲୁ ନ ଆମ୍ ଏପଡେ ମହାବିନାୟକ। ଏବଂ ଏବଂ ସେଇ ଯୋଉ ବସ୍‌ ଚଣ୍ଡିଖୋଲ ତିତ ଆଉ ଗୋଟେ ମନ୍ଦିର ଏବେ ଜଗନ୍ନାଥଙ୍କ ପ୍ରଭୁଙ୍କ ମନ୍
ହଁ ଏବେ ନୂଆ ମନ୍ଦିର ଗୋଡା ଏବେ ବି ହେଇଚି ସେତିକି ବି ଆପଣ ଯାଇଥିଲେ?
ଅଁ ସେକେଣ୍ଡ ଦିନ ସେଟି ବହୁତ୍ ବୁଲାବୁଲି ହେଇ ଗୋଟ୍ ଟା ଦିନଡେ ଆପଣ ବୁଲି ସକାଳୁ ସେଟି ବୁଲାବୁଲି କରି ଆ ତାପରେ ଯାଇଁକି ସେ ଆପଣ ଫାଷ୍ଟ ହେପଡୁ ଗଲୁ ତ ଜଗନ୍ନାଥ ମନ୍ଦିର ଦର୍ଶନ କରି ତାପରେ ସେପଡେ ଯାଇଁକି ଆମର ବୋଇଲେ ଶିଅ ମନ୍ଦିର ବୁଲି ସେ ମୋଉ ମ ଉପରେ ମା ବନଦୁର୍ଗାଙ୍କ ପାଖକୁ ବି ଯାଇଥିଲୁ। ସେଟି ବୁଲିିବାଲି ଆ ଯାଇଁକି ଆପ ଆମେ ବ ଉଁ ସେଟି ପ୍ରସାଦ ପାଇଥିଲୁ କୋଉଠି କହିଲେ ତଳେ ମନ୍ଦ୍ ଶିବ ମନ୍ଦ୍ ପ୍ରସାଦ ପାଇଥିଲୁ ଆଜ୍ଞା ପ୍ରସାଦ ପାଇଥିଲୁ। ସେଠୁ ଆସିଲା ପରେ ଆଉ କିଛି, ଶୁଣୁ ଶୁଣୁ, ଶୁଣନ୍ତୁ ଆଉ କିଛି ବନ୍ଧୁ ମାନେ ସେ ତଳକୁ ଆସିକି ଆଉ ହନୁମାନ ମନ୍ଦିର ରେ କିଛି ପ୍ରସାଦ ପାଇଲେ। ତଳେ ଆଜ୍ଞା ପ୍ରସାଦ ପାଇକି ହେଠୁ ଫେରିଲା ବେଳକୁ ଆମେ ନିହାତି ତ ଚାରିଟା ପାଞ୍ଚଟା ହେଇଯାଇଥିଲା। ବୁଲାବୁଲି କରି ସେପଟେ ଆଉ ଗୋଟେ ଶୁଣନ୍ତୁ, ଆ ହଁ ଆଉ ଗୋଟେ ଏପଟେ ଭୂଷୁଣୁପୁରୁ ବି ଗୋଟେ ଜାଗା ଅଛି। ସେ ଚଣ୍ଡି ମହାବିନାୟକ ଆଗକୁ ସେ ଟି ସେ ଜାଗାକୁ ଯାଇଥିଲୁ ସେଠି ଗୋଟେ ପାର୍କ ଟେ ଅଛି। ସେଠି ପାର୍କ କେରେ ଆମର ବନ୍ଧୁ ମାନେ ସବୁ ମାନେ ବୋଟିଂ ଫୋଟିଂ କଲୁ।
ଆଜ୍ଞା।
ବୁଢି ମରି କରି ତାପରେ ସେପଡେ ଆ ଫେରଲା ବେଳକୁ ଆମେ ଚଣ୍ଡି ଧରିଲେ ସନ୍ଧ୍ୟା ବେଳୁ ହେଇଗଲା ପ୍ରାୟତଃ।
ଆସୁ ଆସୁ ଘରୁକୁ ସନ୍ଧ୍ୟା ହେଇଗଲା। ଆପଣ ବନ୍ଧୁ ସ୍କୁଲ ବିଷୟରେ କିଛି କୁହନ୍ତୁ?
ହଁ ସ୍କୁଲ ବିଷୟରେ ତମକୁ କହିବି ରଖନ୍ତୁ।
ହୁଁ‌।
ହୁଁ ସ୍କୁଲ ବିଷୟରେ ଯେହେଦୁ ଆମେ କଣ ପ୍ରାୟତଃ ସ୍କୁଲ ଯୋଉ ତମୟର କଥାତ ବହୁତ୍ କଥା ଉଁ ଆମ୍ ପ୍ରଥମରୁ ପଞ୍ଚମ ଆମ ପ୍ରାୟତଃ ଆମ ଗାଁ ସ୍କୁଲରେ ପଢ଼ିଥିଲୁ ପ୍ରଥମ ପଞ୍ଚମ ଯାଏଁ ସେଠି ଅଛି। ତାପରେ
ଆଉ ଗୋଟେ ସ୍କୁଲକୁ ଆସି ଥିଲେ?
ଆଉ ଗୋଟେ ସ୍କୁଲ କୁ ଗଲୁ ଯେହେତୁ ଷଷ୍ଠ ରୁ ସପ୍ତମ ସେଠି ପଢିଲୁ। ସ ସେତେବେଳେ ଏବେ ମୋ ସ୍କୁଲକୁ ଗଲେ ମୁଁ ବହୁତ ଗର୍ବିତ ହୁଏ। କାହିଁକିନା ସେତେବେଳେ ଆମେ ଏତେ ବି ଦେ- ମାନେ କର ଉନ୍ନତି ନଥିଲା ସ୍କୁଲ ର। ହଁ, ଆଜ୍ଞା ଆଜ୍ଞା। ସ ହଁ। ହଁ ବୋ ବୋ ହଁ ବହୁତ କିଛି ଆଗେଇ ଗଲାଣି। ଏବେ ହଁ ବହୁତ କିଛି ଗାର ଆଗେଇ ଗଲାଣି ସ୍କୁଲ ଟା, ମାନେ ବର୍ତ୍ତମାନ କଣ କହିଲେ ଏନ୍ ଦୁଇ ତାଲା କୋଠା ହେଇଗଲାଣି ସ୍କୁଲ ର, ସେତେବେଳେ ଆଜବେଷ୍ଟ ଘରେ କାହିଁକିନା ଆମେ ଯେତେବେଳେ ଷଷ୍ଠ ସେପଟେ ପଢୁଥିଲୁ ସେତେବେଳେ, କଣ କହିଲେ ଗୋଟେ ପାର୍ଶରେ ଆମେ ଗୋଟିଏ ରୁହେ ସେଟା ଆଉ ଥିଲା ରୁମ୍, ଗୋ ଗୋଟିଏ ପାର୍ଶ୍ଵରେ ଗୋଟେ ଘର ଥିଲା, ଗୋଟେ ପାର୍ଶ୍ଵରେ ଆମେ ପଢୁଥିଲୁ, ଆଉ ଗୋଟେ ପାଶ୍ ଟେ, ସେତେବେଳେ, ଆମ ଅଫିସ ରୁମ୍ ହଉଥିଲା, ଯେହେତୁ ଉମ୍ ମାନେ ମଝି-ମଝିରେ ଗୋଟେ କା ଫୁଲ୍ ଦେବାର ଥିଲା। ଟୋଟାଲ କାନ୍ଥ ନିଅଁ ଗୋଟେ କାଠର ଦେବାଲ ଥିଲା। ସେତେବେଳେ ଭାରି କଷ୍ଟ ଥିଲା ପ ମନେ କଣ କହିଲେ? ଆଁ ଇଏ ଉଁ ହୁଁ ଏମାନଙ୍କର ପଢିବା ପାଇଁ ବହୁତ ବୋହୁତ୍ କଷ୍ଟ ହଉଥିଲା। ତାପରେ ଆଉ ଗୋଟେ କହିଲେ, ଯେତେବେଳେ ହାଇସ୍କୁଲକୁ ଗଲୁ। ହାଇସ୍କୁଲ ଗଲା ପରେ ସେ ସେତେବେଳେ ବିଁ କଷ୍ଟ ହଉଥିଲା କାହିଁକିନା, ଗୋ ଟିଏ, ଆମେ ଗୋଟିଏ ସେ ବି ଆଉ ଗୋଟେ ରୁମ୍ ରେ ଥିଲା। ସେତେବେଳେ ଆପ୍-ଆପଣ ଜାଣି ହେ ବନ୍ଧୁ ସଂସ୍କୃତ ଏବଂ ହିନ୍ଦୀ ବୋଲି ଦିଇଟା ବିଷୟ ଥିଲା।
ହଁ ହିନ୍ଦୀ ସଂସ୍କୃତ ଆମ୍ ଜଣେ ହିନ୍ଦୀ ଜଣେ ନେବେ, ଆଉ ଜଣେ ସଂସ୍କୃତ ନେବେ।
ଆଁ କିଛି ପିଲା ସେ, ଗୋଟେ କ୍ଲାସରୁ ତାଙ୍କର ଅଲ୍ ସବୁ ଅଲଗା ବିଷୟ, କିନ୍ତୁ ସେ-ସେଇ ଗୋଟାଏ କ୍ଲାସ୍ ରେ ସେପଟେ ହିନ୍ଦୀ କ୍ଲାସ ହଉଥିଲା। ଏପ୍ ଏପଟେ କଣ ସୁଦ୍ଧ କ୍ଲାସ ହଉଥିଲା। କାହିଁକି ନା ସେତେବେଳେ ଘରର ଅଭାବ ଥିଲା। କିନ୍ତୁ ବର୍ତ୍ତମାନ ଗଲେ ସବୁ ରୁମ୍ ପାଇଁ ଅଲଗା ଅଲଗା ସବୁ ଶ୍ରେଣୀ ଭିଷସ୍ ହଁ, ସବୁ ଶ୍ରେଣୀ ପାଇଁ ଅଲଗା ଅଲଗା। ବହୁତ୍ ଖୁସି ଲାଗୁଛି। ଏବଂ ଫା- ଲା ଫ୍ୟାନ ର ବ୍ୟବସ୍ଥା ଥିଲା। ଡେସ୍କ୍, ବେଞ୍ଚ ର ବ୍ୟବସ୍ଥା ଥିଲା। ଅସୁବିଦା ଥିଲା। ଏବେ ଗଲେ ମୁଁ, ଏବେ ମୁଁ ଯାଇ ଚି, ନିହାତି ଆମର ଆମ--ଫଙ୍କ୍ସନକୁ ଆନୁଆଲ୍ ଫଙ୍କ୍ସନ କୁ, ବୋ ଦେଖିଲି ମୋ ସ୍କୁଲକୁୁ ମୁଁ ଚିହ୍ନି ପାରିଲିନି। କାହିଁକିନା ବହୁତ୍ ଡେଭ୍ଲପ୍ ହେଇଯାଇଥିଲା।
ସ୍କୁଲ ତ ବହୁତ୍ ଏବେ ଡେଭେଲପ ହେଇଯାଇଚି, ଆମେ ଦେକୁତୁଲୁ।
ର, ବଉତ୍ ଶେଷ ସୀମାରେ ପଁ- ଯାଇଚି। ଏବଂ କ୍ୟାମେରା ସିସି ଟିଭି କ୍ୟାମେରା ଲାଗିଚି। ଏବଂ ବର୍ତ୍ତମାନ ପାଚେରି ଉଠେଇ ସାର୍ଲାଣି। ଆମ ସ୍କୁଲୁ ମାନେ ବହୁତ୍ ସ୍କୁଲ୍‌ ଟେ ବହୁତ୍ ମୋର ଉନ୍ନତି କରିଗେଲାଣି। ବହୁତ୍ ଉନ୍ନତି-ରେ ପହଞ୍ଚିଲା- ସ୍କୁଲ୍‌। ମତେ ଭଲ୍ ଲାଗିଲା ସ୍କୁଲ୍, ଏବେ ଯାଇଥିଲି ଯ ଆନୁଆଲ୍ ଫଙ୍କ୍‌ସନ୍‌ କୁ। ବନ୍ଧୁ, ଆପଣଙ୍କର ଦଶମ ପରୀକ୍ଷା ଦେଇଥିଲେ, କଉ ମସିହା ରେ? ମୁଁ ବନ୍ଧୁ ଦୁଇ ହଜାର୍- ପନ୍ଦର୍ ରେ ଦେଇକି ପ ମ୍ ପନ୍ଦର୍ ରେ ତା'ପରେ
ତା'ପରେ ମୁଁ ଆମ ଘରରୁ ପାଞ୍ଚ୍ କିଲୋମିଟର ଦୂରରେ ଥିବା। ଏକ ଆଏଟା ସେଇଟି ପ ପଢୁଥିଲି, ହଁ! - କଲେଜ ଥିଲା ପଢୁଥିଲି ସେଇଟି। ଆଏ ପ-ଲି ହଁ ହଁ ହଁ! ବିସ୍‌ଣ୍ଟୁ ସାମନ୍ତରାୟେ ମହାବିଦ୍ୟାଳୟ, ସେଠି ପଢ଼ିଥିଲି। ଏବଂ ତା'ପରେ ଗାଜୁଏସନ ଆଜ୍ଞା ପଢ଼ିଥିଲି। ସେ ତୁ ପା- ଦିଇ ହଜାର୍ ସତର୍ ରେ ସର୍ଲା ପରେ ଗ୍ରାଜୁଏସନ୍‌ ଯାଏ ପଡ଼ିଥିଲି। ଆପଣ କଉଠୁ କହିଲେ? ଆପଣ ଜାଣିଥିବେ ଆ---ବାବା ଭୈରାବନନ୍ଦ ମହାବିଦ୍ୟାଳୟ ଚଣ୍ଡିଖୋଲ୍ ଆଜ୍ଞା ଆ ଆପଣ ଜାଣିଥିବେ, ସେଠି ଯେ ମୋର୍ ଦୁଇ ବର୍ଷ ତିନି ବର୍ଷ ସରିଲା ପରେ। ଦି ହଜାର୍‌ ରେ କୋଡିଏ ରେ ମର୍ ସରିଲା ଯେତବଳେ, ତାପରେ ଏବେ, ମୁଁ ନିଶ୍ଚିନ୍ତ ବି ଗୋଟେ ଭଲ ବୁଝିଲେ? ଭଲ ଉଁ ଉଁ ଅଛି, କ'ଣ କହିଲେ? ଉଁ, ଆମର କ'ଣ କହିଲେ? ଉଁ ଇଏ ପ୍ରାଇଭେଟ୍ କମ୍ପାନୀରେ ଗୋଟେ ଅଛି, ଭଲ ଜାଗାରେ। ଠାକୁରଙ୍କ ଦ ଦୟଆରୁ ଭଲରେ ଅଛି ବନ୍ଧୁ।
ଆଜ୍ଞା ଆଜ୍ଞା! ଆ ବନ୍ଧୁ ଆପଣ କ'ଣ କିଛି ଚାକିରି ଫାକିରି କଲେଣି?
ପ୍ରାଇଭେଟ୍ କମ୍ପାନୀରେ ଅଛି।
ଆଜ୍ଞା! ଆପଣ ଗୋଟେ ପ୍ରାଇଭେଟ୍ କପାନୀ ରେ ଅଛନ୍ତି। କଉଠି ଅଛନ୍ତି ଏବେ?
ଏବେ ମୁଁ ସୁକିନ୍ଦାରେ ଅଛି। ସେଟୁ ମୁଁ ତ ଦିଇ ହଜାର କୋଡ଼ିଏ ସଇଲା, ପରେ ଆପଣ ଗ୍ରାଜୁଏସନ୍ ସଇଲା ପରେ ମୁଁ ଦିଇ ହଜାର୍ ସଅ
ଆଜ୍ଞା।
ଦିଇ ହଜାର୍ ବାଇଶି ବାଇଶ୍ ତେଇଶ୍ ରେ କାହିଁକି ନା କୋଭିଡ୍‌ ଥିଲା। କୋଭିଡ୍‌ ପରେ ଦିଇ ହଜାର୍ ତେଇଶ୍ ରେ
ଆପଣଙ୍କର ସେ ଯଉ କମ୍ପାନୀଟା ରେ କଣ କଣ କଣ ଉଦ୍ଭା- କ'ଣ ହଉଚି ସବୁ। ସପ୍ଲାାଇ କ'ଣ ହଉଚି ସବୁ।
ନିଶ୍ଚିନ୍ତ, ଆପଣ ଜାଣିଥିବେ? -ଯେମିତି କ'ଣ କହିଲେ? ଏଁଏଁ ଯେକୌଣସି ଆମର ଲୁ ପାଇପ୍ କାମ ଅଉ, ଯେକୌଣସି ଲୁଆର ପାଇପ୍ କାମ ହଉ। ଯେକୌଣସି ଆପଣ ଦେଖୁ-ନ୍ତି, ସେଇଟୁ ହିଁ ମାନେ କ'ଣ କହିଲେ? ଟ୍ରାନ୍ସପଡ୍‌ ହଉଚି। ଆଜ୍ଞା ଆଜ୍ଞା! ଟ୍ରାନ୍ସପଡ଼ ହଉଚି।
ଟାନ୍ସପର ହଉଚି, ଆପଣ ଅଲଗା ଜାଗାକୁ ଟ୍ରାନ୍ସପର ହଉଚି। ସେଇଟୁ ଉତ୍ପାଦନ ହେଇ
ଆଉ ବନ୍ଧୁ ଆଉ ଆପଣଙ୍କ ସାଙ୍ଗରେ ତ କଥା ହେଇିକି ବହୁତ୍ ଭଲ୍ ଲାଗିଲା। ଆପଣ ଏବେ କଣ କରନ୍ତୁ? କଣ କରିବେ ଯାଆନ କରନ୍ତୁ? ମୁଁ ଟିକେ ଯାଉଛି, ଟିକେ କଣ ଟିଫିିନ ଫିଫିନ୍ ଯଉ କରିଦିଏ?
ଆଜ୍ଞା ଆଜ୍ଞା।
ଆଜ୍ଞା ବନ୍ଧୁ, ଜୟ ଜଗନ୍ନାଥ।
ଜୟ ଜଗନ୍।